ହ୍ୟାଲୋ । ହଁ ।
ହଁ ହ୍ୟାଲୋ । କଣ କରୁଛ? କିଛି ନାହିଁ ଏବେ ଖାଇକି ବସଚି ।
ଓ ହୋ ।
ତମେ ଖାଇଲ? ଭାତ, ଡାଲି, ଅଣ୍ଡା ତରକାରୀ ।
ଓ ହୋ ହଁ- ମୁଁ - ହଁ - ମୁଁ ଖାଇ ସାରିଛି।
କଣ ଖାଇଲ?
ଆ ଡାଲି, ଭାତ।
ଆଉ କିଛି ନାଇଁ?
ନା।
ଆଛା ତମେ କଣ କରୁଥିଲ ଏବେ?
ବସିଛି, ଶୋଇବି ବୋଲି ଭାବୁଥିଲି।
ଓ ହୋ ଆଉ ଏକ୍ଜାମ କେମିତି ଚାଲିଛି?
ଏକଜାମ ଭଲ ହିଁ ହଉଛି।
ହୁଁ ମୋର ବି।
ଆଉ ତମେ କୋଉଁଠି ଅଛ ଏବେ?
ହୁଁ ଏବେ ଘରେ ଅଛି। ଆଉ କୁଆଡ଼େ ଥିବି?
ଓ ହଁ କୋଉଠି ପାଠ ପଢୁଛ?
ମୁଁ। କଟକରେ ।ତମେ କୋଉଠି ପାଠ ପଢୁଛ?
ମୁଁ କେଉଁଝରରେ କେଉଁଝରରେ। ଆଉ ତମ ଘର ତମ ଘର କୋଉଠି?
ମୋ ଘର ରାଉରକେଲା।
ରାଉରକେଲାରେ କଣ ଭଲ ଜାଗା ଅଛି?
ହୁଁ ବନେଗଡ଼ ଅ ବଣଗଡ ଖଣ୍ଡାଧର ଅଛି ବହୁତ ଭଲ ଜାଗା ୱାଟରଫ ଫଲ ଆଉ ବହୁତ ସାରା ଜାଗା ଅଛି ।ମୁଁ ତ ସେତେ ଗୁଲେନି ୱାଟରଫଲ ବହୁତ ବହୁତ ସାରା ଅଛି ଡେମ୍ ସବୁ ବହୁତ ସାରା ଅଛି। ମନସୁନରେ ଭଲ ଲାଗେ ଭଲ ଲାଗେ ବୁଲିବା ପାଇଁ। ଆଉ ତମ କେଉଁଝରରେ ଏମତି କଣ? ଫେମସ ଖାଇବା ଖାଇଲି। ବେଶୀ କହିଲା ଆ ପ୍ରାୟତଃ ଦହିବରା ବି ସିଆଡେ ବେଶୀ ଖାଆନ୍ତି। ଆଉ ପୁଣି ଗୁପଚୁପ ଆଉ ଚାଉମିିନ, ମଞ୍ଚୁରିୟନ ଏ ସବୁ ଟିକେ ବେଶୀ ଖାଆନ୍ତି ସେପଟେ, ବହୁତ ଫେମସ। ହ ଆମର ସେଠିର ଫେମସ ଫୁଟ୍ କୋଡ୍ ହଉଛି ଆମ୍ବାଗାନ।
ହୁଁ- ହୁଁ।
ଆଉ।
ଆଉ ଯୋଉ ସେଠୀକାର ତମେ କୋଉ ଭାଷାରେ କଥାବାର୍ତ୍ତା ହୁଅ?
ଆମ ଆମେ ସେଇଠି ଆମେ ହିନ୍ଦୀରେ ବି କଥା ହଉ, ଓଡ଼ିଆରେ ବି କଥା ହ ଉ ନାଗପୁରୀ ଭାଷାରେ ବି କଥା ହଉ, ଆଉ ନିଜ ନିଜ ହୁଁ କାଷ୍ଟ ଅନୁସାରେ ଯୋଉ ଯୋଉ ଭାଷା ସବୁ କଥା ହୁଅନ୍ତି, ଆଉ ସେମିତି କଥା ହଉ ଆଉ।
ଓ ହୋ।
ହଁ।
ଆଉ ଘରେ ଯୋଉ ଚାଷ କର?
ହଁ। ଘରେ ଚାଷ କରୁ ।ଆଉ ତମେ କର ନା ନାହିଁ? ତମ ଘରେ କରା ଯାଏ ନା ନାଇଁ?
ହଁ କରନ୍ତି କଣ କଣ ଚାଷ କର।
ଚାଷ ହେଲେ ଏମିତି କି ଯେଉଁ ବର୍ଷା ମାସରେ ଧାନ ଧାନ ଚାଷ କରାଯାଏ ବର୍ଷା ମାସରେ ଆଉ ଆଉ ବାକି ଦିନ ନିଜ ଖାଇବା ପାଇଁ ପରିବା ସବୁ ଚାଷ କରାଯାଏ ଆଉ।
ଓ ହ।
ହଁ।
ଆଉ ସେଠି ଭଲ ପ୍ଲେସ୍ ତ କହିଲ। ଆଉ କଣ କଣ ଅଛି?
ଆଉ କଣ କଣ ଅଛି କହିଲେ? ଆସିବ ରାଉଲୁକେଲା ମୁଁ ତମକୁ ବୁଲେଇ ନେବି।
ଉ ହୁଁ। ଆମ କେଉଁଝର କେଉଁଝରରେ ବି ସେମତି ଭଲ ଜାଗା ଅଛି।ଆସିବ ବୁଲିବା ପାଇଁ।
ଆଉ ଆଉ ତମେ ପ୍ଲସଟୁ କୋଉଠି କରୁଥିଲା?
କଣ କହିଲ?
ତମେ ପ୍ଲସଟୁ ପ-ପ୍ଲସଟୁ କୋଉଠି କ
ଆନ୍ଦପୁର ଆନ୍ଦପୁର। ଆନ୍ଦପୁର କଲେଜରେ।
ଆଉ ଗ୍ରାଜୁଏସନ୍?
ଆନ୍ଦପରୁରେ ହିଁ କରିଚି ସବୁ।
ହଁ ହଁ ପିଜି ବି ସେଇଠି ହିଁ କରିଚି।
ନା ପିଜି କେଉଁଝରରେ
ହଁ ସିଏ ସେଟା ଅନ୍ୟାନ୍ୟ ଜାଗା।
ନା ହଁ ସେଇ ଗୋ ଆନ୍ଦପୁରରେ ଆନ୍ଦପୁର ସେ କେଉଁଝର ଆନ୍ଦପୁର ହିଁ ବ୍ଲକ।
ହଁ। ଆଉ ଆଉ ଘରେ ସମସ୍ତେ କେମିତି ଅଛନ୍ତି?
ଭଲ ହିଁ ଅଛନ୍ତି। ଭଲ ହିଁ ଅଛନ୍ତି।
ହଁ ତମ ଦେହଟି ଠିକ ଅଛି। ଆଉ ସେପଟେ ବର୍ଷା ଆସୁଚି ନା ନାଇଁ। ଆଉ ବର୍ଷା ଆସୁଚି ନାଇଁ ସେଇପଟେ ହୁଁ।
ନାଁ ନାଁ ଏପ-ଏପଟେ ବର୍ଷା ହୋଉନି ଏପଟେ ହୁଁ ହୁଁ ଠିକ ହିଁ ଅଛି। ଓ ହୋ।
ଆମ ପଟେ ବୋହୁତ ଘଡ଼ଘଡ଼ି ହୋଉଚି ବ ର୍ଷା ବି ହୋଉଚି।
କଣ ତମକୁ କଣ ରୋଷେଇ କରିବାକୁ ଭଲ ଲାଗେ?
ମତେ ମତେ ତ ସେତେ ରୋଷେଇ ଆସେନି ଆଉ ଯେତେ ଆ ଯେମିତି ଭାତ ମତେ ଭଲ ଲାଗେ ପରାଠା ଆଲୁ ପରାଠା ପୁଣି ହୁଁ ଅ। ଅଣ୍ଡା ଆମଲେଟ୍ ପକୁଡ଼ି ପୁଣି
ଓ ହୋ।
ଯୋଉଟା ସନ୍ଧ୍ୟାବେଳେ ଚାହିଁଲେ କଣ ସକାଳେ ଖାଆନ୍ତି ସେ ସବୁ ଆଉ।
ଏଇ ଟାଇମ ରେ କଣ ପର୍ବପର୍ବାଣୀ ହଉଚି?
ଏବେ ଏବେ ତ । ଏବେ କିଛି ନାଇ।ଏବେ କିଛି ପର୍ବ ନାହିଁ। ଆ ଆସୁଛି ରଥଯାତ୍ରା ହବ ଆଉ।
କଣ ଆସୁଚି? ଓହୋ ଆମ ହଁ ରଥଯାତ୍ରା ଏବେ ଆସୁଚି।ଆ ଏବେତ ସ୍ନାନପୂର୍ଣ୍ଣିମା ସରିଚି। ପୁଣି ୟା ପରେ ପୁଣି ହବ ରଥଯାତ୍ରା । ତାପରେ ବାହୁଡ଼ା। ଏମିତି ଲାଗି ରହିବ। ୟା ପରେ ଅ ପର୍ବପର୍ବାଣି ତ ଲାଗି ବିି ରହିବ।ୟା ପରେ ଶ୍ରାବଣ ମାସ ବି ଏପଟେ କରନ୍ତି।ସେପଟେ କରନ୍ତି କି ନାହିଁ?
ନା ନା ମୁଁ ଆମେ କରୁନୁ।
ଓ ହୋ। ଆଉ କେଉଁ କେଉଁଝର କେବେ ଆସ ଭଲ ଭଲ ପ୍ଲେସ ଜାଗା ବି ଅଛି। ବୁଲେଇ ବୁଲିବା ପାଇଁ ଠାକୁର ସ୍ଥାନ ବି ଅଛି ମନ୍ଦିର।
ଓ। ଆଛା ହଁ ଗଲେ ଦେଖା ହେବା ଆଉ । ହାଲୋ।ମୋ ଶବ୍ଦ ଶୁଭାଯାଉଚି ନା ତମକୁ?
ଶୁଭାଯାଉଚି।
ହଁ, ଏପଟେ ଟିକେ ନେଟୱାର୍କ ପ୍ରୋବ୍ଲେମ୍ ଅଛି ତ।
ଓହୋ, ଆଉ ଘରେ ତମେ କେତେ ଭାଇ ଭଉଣୀ?
ଆମେ ତିନି ଭାଇ ଭଉଣୀ। ମୁଁ ବଡ ମୋଠୁ ସାନ ମୋ ଭଉଣୀ ଆଉ ସମସ୍ତଙ୍କଠୁ ସାନ ମୋ ଭାଇ।
ଓ ହୋ।
ଆଉ ତମେ କେତେ ଭାଇ ଭଉଣୀ?
ଅ। ଆମେ ବି ସେଇ ତିନି ଜଣ। ହଁ, ଏବେ କଣ ଚାଷ କରୁଚ? ଘରେ
ଏବେ ଏବେ ତ ଯୋଉ ଧାନ ଲଗା ହବ ନା ସେଥିପାଇଁ ଯୋଉ ବିଡା କୁହନ୍ତି ଯଉ ଧାନ ଲଗା ସେଇଟା ଏବେ ଧାନ ହଁ ହଁ ମୋର୍ ସେ ମତେ ସେତେ ଆସେନି। ତ ସେଇଟା ହିଁ ଏବେ କ୍ଷେତରେ ପକା ହେଇଛି। ସେଇଟା ହିଁ ଏବେ ଛୋଟ ଛୋଟ ଦଉ ବାହାରୁଛି। ସେଇଟା ହିଁ ବଡ ହେଲେ ତାକୁ ଲଗାଯିବ ତାକୁ ଜଗା ହଉଛି ଆଉ। ଆଉ
ଓ ହୋ କଣ ପାଇଁ ଯଗା ହଉଚି? କଣ ପାଇଁ ଜଗା ହଉଚି?
ଧାନ ଲୁଗେଇବା ପାଇଁ ଆଉ କଣ।
ଜଗୁଛନ୍ତି କଣ ପାଇଁ ଧାନ?
ଓ ସେ ଯୋଉ ଧାନ ଯୋଉ ତଳ କହିଲା ନା ଏଇଟା ଲଗା ହୁଏ। ଆଉ ବୋଉ ବୋଉସ୍ କଣ କହମି ଗୋଟେ ଗୋଟେ ମ ଦି ପ୍ରକାର ଦି ଦି ପ୍ରକାର ଚାଷ କରନ୍ତି ହେଲା। ଦି ପ୍ରକାର କହିଲେ କି, ଅ ଆଉ ପୁରା କ୍ଷେତରେ ହିଁ ଟ୍ରାକ୍ଟରରେ ହଳ କରିକି ସେ ଡାଇରେକ୍ଟ ଧାନ ଧାନ ଯାକ ସବୁ ପକା ହେଲା। ତ ସେଇଟା ଖେତରେ ଡାଇରେକ୍ଟ ବାହାରେ। ଆଉ ଗୋଟେ ହେଲା, କ୍ଷେତରେ କାଦୁଅ ହେଇକି ଯୋଉ ଧାନ ଧାନ ତଳ ଯୋଉ ଲଗ ଲଗାଯାଏ ହଁ।
ଓ ହୋ।
ଆଉ ଯୋଉ ଯୋଉ ଡାଇରେକ୍ଟ ଧାନ ସବୁ କ୍ଷେତରେ ଲଗା ହେଇ ଲଗାହେଇନି। ସେଟା କଣ ବେଶୀ ଘାସ ବି ହେଇଯାଏ। ନ ଯେତେବେଳେ ଧାନ ବଢେ ତାକୁ ଘାସକୁ ଉପାଡ଼ିବାକୁ ପଡ଼େ। ଯଦି ଏଇ ନ ଉପଡେଇଲେ ଧାନ ତ ଆଉ ଖରାପ ହେଇଯାଏ ପୋକ ଖାଇଦବ ପୁରା। ସେମିତି ଆଉ ଯୋଉ ଆମେ ଧାନ ଧାନ ହୁଏନି ଆଉ ଘାସ ଦିଆଯାଏ ଆଉ।
ଆଉ ରାଉରକେଲାରେ କୋଉ କୋଉ ପୂଜା ଅଧିକ ଧୁମଧାମରେ ପାଳନ କରାଯାଏ?
ହ୍ୟାଲୋ।
ହ୍ୟାଲୋ।
ହଁ ସେମିତି କରନ୍ତି।
ଉଁ।
ହ୍ୟାଲୋ ତମ ପଟେ ଚାଷ କେମିତି କରାଯାଏ, ଚାଷ କେମିତି କରଯାଏ?
ହଁ। ଆ ସେଇଟା ଧାନ ହଳ କରାହେଇକି ତା ତଳି ପକାଯାଏ। ଆଉ ତଳି ପକେଇ କି ଧାନ ରୁଆ ହେଇକି
ହୁଁ
ହୁଁ ତାକୁ ରୁଆଯାଏ, ତାପରେ ଧାନ ଲଗାଯାଏ । ଲଗା ଯାଇକି ତାକୁ ତଳି ପକେଇକି ହୁଁ ଧାନ କରାଯାଏ, ସେମିତି ହିଁ କରନ୍ତି । ଆଉ ଏଇ ଋତୁରେ ବି ଅ ଯୋଉଥିରେ ବି ସବୁ ସବୁ ପ୍ରକାରର ଗଛଲତା ବି ଲଗଉଅନ୍ତି, ଫଳ ଖାଇବା ପାଇଁ ପନିପ ରିବା।
ହଁ- ହଁ।
ଆଉ ତମ ରାଉରକେଲାର କୋଉ କୋଉ ପର୍ବ ପର୍ବାଣି ପ୍ରଚଳ ଯୋଉ ଅଧିକ ଧୁମଧାମରେ ପାଳନ କରାଯାଏ?
ହ ଆମ ରାଉରକେଲାରେ ବେଶୀ ଦୁର୍ଗା ପୂଜା ଆଉ ଗଣେଶ ପୂଜା ବହୁତ ଧୁମଧାମରେ ମନାଯାଏ। ପୁରା ରାଉରକେଲା ଚମକୁ ଥାଏ ପୁରା ଲାଇଟରେ। ଆଉ ସବୁ ପଟେ ପ୍ୟାଣ୍ଡଲ କରାଯାଏ। ସବୁ ଫିଲ୍ଡରେ। ସେ ସେଣ୍ଟରରେ ଅଛି ନା ରାଉରକଲାରେ। ଦି ନମ୍ବର ସେକ୍ଟର ଚଉଦ ଷୋଳ ସେମିତି ତ ସବୁ ସବୁ ଜାଗାରେ ପ୍ୟାଣ୍ଡଲ କରା ପ୍ୟାଣ୍ଡଲ କରାଯାଏ। ଆଉ ବହୁତ ଭଲରେ ମନାଯାଏ। ଦୁର୍ଗା ପୂଜା ଗଣେଶ ପୂଜା
ଓ ହୋ।
ହୁଁ।
ହଁ। ଆଉ ଖାଇସାରିଲୁଣି?
ହଁ- ହଁ। ଏଇଟା ତ ଦଶଟା ବେଳେ ଖାଇସାଇଲିଣି।
ସେଇ କଥା।
ହଁ ଶୋଇିବି ବି ଏବେ ଟିକେ ପାଠ ପଢିବି। ଆଉ ସେଇ ଏଗାରଟା ଆଖପାଖ ଶୋଇଯିବି।
ହଉ ତାହେଲେ ରଖୁଛି।ହଉ ତାହେଲେ ରଖୁଛି।
ହଉ ଠିକ ଅଛି।